ହଁ ଆଉ ଭଲ ଅଛନ୍ତିଛନ୍ତି ଆପଣ?
ନାଇଁ ମୁଁ ଭଲ ନାହିଁ।
ଆମ ଆଡେ ବର୍ଷା ହେଇଛି କୁଆଡେ?
ବର୍ଷା ବହୁତ ଜରରେ ନାଦୁଛି।
ଆମ ତ କଣ ଭୋର ପାଞ୍ଚଟା ବେଳୁ ବର୍ଷା ହେଉଛି ଯେ ରାତି ବାରଟା ଯାଏ।
ସକାଳ ହେଲା ଯେମିତି ଲାଇନ ପଳେଇଲା ମଶା କାମୁଡିକି ମହ ହାତ ପୁରାପୁରି ଫୁଳେଇ ଦେଇଛି।
ଓ ହୋ।
ତା ପରେ ଲାଇନ ଗଲା ବେଳକୁ ମାନେ ପାଗ ଥଣ୍ଡା ଅଛି ନା ଲାଇନ୍ ଗଲାବେଳକୁ ଭାରି ନଉଛି।
ମୁଁ ଟିକେ ଗୁଳମୁଳି ଲାଗୁଛି ଗୁଳମୁଳି।
ହୁଁ। ମୁଁ କହିଲି କଣ ନୂଆ ବ୍ୟାଟ ତମେ ଆଣିବ?
ହଁ ମୁଁ ଏ ଯାଇଥିଲି ବାଳକାଟିଆଡେ ବୁଲିବାକୁ ଆଉ ଗୋଟେ ବ୍ୟାଟଟେ ଦେଖିଛି। କିଣିବି ବୋଲି ଦେଖାଯାଉ ଯଦି ସେଟା ବଜେଟରେ ପଳେଇ ଆସିଲା ଭାବୁଛି କିଣିଦେବି। ତାପରେ ନିଜ ପାଖରେ ତ ବ୍ୟାଟ୍ ଫ୍ୟାଟ ନାହିଁ ଗୋଟେ କିଣିଦେବି ଭାବୁଛି।
ମଝିରେ କେତେ ଅଛି?
ବଜେଟ୍ ସେଇ ଦି ହଜାର ଖଣ୍ଡେ ଅଛି ଆଉ।
ହୁଁ ଭଲ ବାଟେ ମିଳିବ ଆଉ ତମ କହୁଛି ର ଭାଇ ଗୋଟେ କଣ ଖୋଲିଥିଲା?
ସିଏ ଭଲ ରଖୁନି ସିଏ ବାଳକଟି ଯୋଉ ଯାଇ ସେଠି ସେ ବଢିଆ ବଢିଆ କଲେକ୍ସନ ହାଲକା ହାଲକା କଲେକ୍ସନ ରଖିଛି। କଣ ମାନେ ଷ୍ଟିକର ଫିକର ମାରିଦକି ପୁରା ଓଜନିଆ ଓଜନିଆ। ମାନେ ଭଲ ବାଟ ଲାଗିଲାନି ଆମେ ଯାଇଥିଲୁ ତମେ ଯାଇଥିଲପା ଥରେ।
ତାପରେ ସିଏ ବି କଣ କରୁଛି ନାଇଁ ତାପରେ ସିଏ ବି କଣ କରୁଛି କି ସେ ସେଇଟା ମୁଁ ବୁଝୁଛି ତାପରେ ବି ସିଏ ଆଉ ଗୋଟେ କାମ କଣ କରୁ କି ସେ ଯୋଉ ବ୍ୟାଗ୍ ଟାକୁଗୁ ଯ ମଝିରେ ମଝିରେ ନେଇ ଆସୁ ଏଇଠି ଖେଳିବାକୁ।
ହଁ।
ପଡିଆକୁ ନେଇ ଆସୁଛି ଖେଳିବାକୁ ପୁଣି ଖେଳି ନେଇକି ତାଙ୍କୁ
ଭାଇ ବିଶ୍ଵାସ କରିବନି ସେ ସତ ଗୋଟେ ପୁରା ହାଲକା ହାଲକା ତମର ଯୋଉ ଚିକୁ ଯାଇକି ଆଣି ନଥିଲା ଗୋଟେ ବାଲିଏନ୍ତା ରୁ ପୁରା ଡିଟୁ ସେବାଗା ଏଟା। ସେ ବାଡ଼ି ଟା କଣ ଭାଙ୍ଗିଲା ନା କଣ ଭାଇ ଦେଖୁ ପୁରା କୁଶଳଟେ ଏ ପୁରା ହାଲକା ଷ୍ଟ୍ରୁ ବଡ଼ିଆ। ବେଷ୍ଟ ବାଡ଼ି ଟା।
ଓହୋ କଣ କଲା ତାକୁ ଭାଙ୍ଗିଦେଲା।
ଭାଙ୍ଗିଦେଲା କି କଣ ଆଣିଲାନି ଆଉ ଏମିତି ବଢିଆ ବାଡିଟେ। ଏ ସତ୍ୟ ବହୁତ ଗପ କହେ ଖାଲି କହେ ମୁଁ ବ୍ୟାଟ ଟାଆଡେ ସଜେଇବାକୁ ଦେଇଛି ମୁଁ ଏଇ ବ୍ୟାଟ ଟା ବାଗେଇବାକୁ ଦେଇଛି। ମୁଁ ଏଇଟା କରିବାକୁ ଦେଇଛି ବଟ୍ ଆଣିବନି କେବେ ନିଜେ। ଖାଲି କହିବ ବଡ ବଡ କଥା।
ମେନ କଥା ଟା କଣ ଜାଣିଲୁ ଯୋଉ ରିମ ଭାଇ ନୁହଁ କି ଯୋଉ ବ୍ୟାଟ ଉରା ଆଣୁଛି
ହୁଁ ହୁଁ ହଁ ହଁ ହାଲୋ ହାଲୋ।
ହଁ ମୁଁ କହିଲି ରିମ୍ ଭାଇ ଯୋଉ ବ୍ୟାଟ୍ ଗୁଡାଯୋଉ ଆଣୁନି କି? ସେଗୁରାକ ସେ ଙ୍କୁ ଖେଳିକି ସାଙ୍ଗେ ସାଙ୍ଗେ କଣ କରୁଛି ସେଇଗୁଡାକ ନେଇକି ଦୋକାନରେ ପୁଣି ଥରେ ସାଇଜି କରିକି ସଜେଇ ଦଉଛି।
ସେମିତି କେମିତି କରିପାରିବ କ୍ୟାମେରା ଫ୍ୟାମେରା ଲାଗିଛି ଟି।
କରୁଛି ନା।
କହୁଛିତି କ୍ୟାମେରା ଲାଗଛି କି ତାଙ୍କର ଆସିକି କେମତି ଆଣି ଦେଇକି ଖେଳି ଦେଇକିରଖିଦବ
ଦୋକାନ ସିଏ ଆଣିଲା ଖେଳିଲା ରଖିଲା କଣ ହେଲା ସେଉଠୁ ନାଇଁ ନାଇଁ।
। ତେଲ ଯୋଉଠୁ ଗାଡ଼ିରେ ଆଣିଲେ କପଡା ଟିକେ ଟିକେ କପଡା ମାରିଦେଇକି ଛାଡ ତ ବିକିଦବୁ ବାରି।
ଧର ସେ ଯୋଉ ବ୍ୟାଟ ଯୋଉ ଖେଳିଲା ତା ତଳ ଘଷି ହେଇଗଲା ସେ କଣ କହୁଛି ସେ ତଳରେ ଯୋଉ ପ୍ରୋହ ଗାଡ ଗୋଟେ ପକେଇ ଦଉଛି ଗଲା ସଇଲା।
ଏମିତି ହେଲ ନୂଆ ବ୍ୟାଟ ଆଉ।
ହଁ ନାଇଁ ଯଦି କହୁଛୁ ତ ବଜେଟ ଦିଅ ହାଁ
ନାଇଁ ନାଇଁ ହଁ।
ମୁଁ କହୁଛି ଯଦି ତ ବଜେଟ ଦି ହଜାର ଅଛି ଗୋଟେ ଆଣି ଦଉନୁ ସେ ବାଳାକାଟି
ହଁ ଆଣିବି ଭାବୁଛି ପା।
କୋଉଠୁ ଯୋଉଠୁ ଆଦିତ୍ୟ
ହଁ ସେଠି ଭଲ କଲେକ୍ସନ ରଖିଛି। ହାଲକା ହାଲକା ଅଛି ଷ୍ଟ୍ରକ୍ ତାର କେତେ ନଅ ଶହ ପଡିଥିଲା।
ଏଇ ମାନେ ଗଟିଙ୍ଗି ଫଟିଙ୍ଗି ସବୁ ପକେଇଥିଲା। ପକେଇଥିଲା।
ହଁ ସବୁ। ନା ନା ଗଟିଙ୍ଗିଟା ଆକଚୁଆଲି ସେ ଘରେ ଆଣି ପକେଇଥିଲା ଗଟିଙ୍ଗି ସହ କେତେ ହଜାର କହୁଥିଲା? ଯେହେତୁ ଗୋଟିଙ୍ଗି ପକେଇ ନଥିଲା ସେ ସେଥିପାଇଁଥିଲା ନଅ ଶହ ଓଜନିଆଟା ଗଟିଙ୍ଗି ସେ କ ଘରେ ଆଣି କଣ ସେଲଟେପେଲେଟ ଗୁଡ଼େଇପକେଇଦେଲା ସେଇଥିପାଇଁ ଦେଖିଲା ତା ବ୍ୟାଟ ଟା ଜଲ୍ଦୀ ଭାଙ୍ଗିଗଲା। ତା ଗୋଟିଙ୍ଗି ଟା ଯେତୁ ଷ୍ଟ୍ରଙ୍ଗ ନଥିଲା ସେଥିପାଇଁ ତା ବ୍ୟାଟ ଟା ଜଲଦି ଭାଙ୍ଗିଗଲା।
ଆଚ୍ଛା ଏବେ ତା ବ୍ୟାଟ୍ ଭାଙ୍ଗି ଯାଇଛି।
ତା ବାଟ ଟା ଦେଖିଲନି ମଝିରୁ ଫାଟିଗଲା ଯଦି ଗଟିଙ୍ଗି ଟା ଥାନ୍ତା ଆ ଆଟିସ ମଝିରୁ ଫାଟି ନଥାନ୍ତି।
ଏବେ ବି ତା ବ୍ୟାଟ ଅଛି କି?
ସିଏ କଉ କିସ୍ ତ ଖେଳିଆ ଖେଳିଆକୁ କଣ ଯାଉନି କୁଆଡେ? ଅଛି କି ନାହଁ କେଇହାଣି।
ହୁଁ। ମଝିରେ କଣ କହୁଥିଲା ତାର ଗୋଟେ ଗ୍ରୀପ୍ ପକେଇଦବାକୁ ଧଳା ଗ୍ରୀପ୍ ଗୋଟେପକେଇବାକୁ।
ହଁ ଥରେ ପକେଇଥିଲୁ ଏ ଯଉ ଟର୍ଫ ମ୍ୟାଚ ହଉଥିଲା ତା ପୂର୍ବରୁ।
ଓହୋ ସେଇ ବା ଶୀତରେ ଗୋଟେ କପ ପକେଇଥିଲ ତାପରେ ଆଉ ଗୋଟେ ବ୍ୟାଟପ୍ୟାଟ ସାଇଟୁରୁ ଭାଙ୍ଗି ଯାଇଥିଲା ଏଇ ଯୋଉ ତ ତମ ଘର ପାଖରେ ସେ ଯୋଉ ଭାଇଟା ଯିଏ ଦେଇଥିଲା
ହଁ ହଁ ସେଟା ସେ ବାଟେ କୁଆଡ଼େ ଗଲା ସେ ଯୋଉ ତମ ଭଇସାଇ ପିଲା ନେଇଯାଇଚ଼ତି।
ସେ ତ କାଇଁ ଖେଳିବାକୁ ବି ସେଟା ତ ଆଣୁନାହାନ୍ତି।
ଆଣୁଛନ୍ତି ସିଏ କୋଉଟା ଆସିଲେଣି ନା ସିଏ ପେ ପୂର୍ବ
ସେ ତ ଡେଲି ଡେଲି ଖରା ବେଳେ ଆଉଚ଼ନ୍ତି ଆଜି ସିନା ବସ୍ ତଏଲା ଆଇଲେନି ସେତ ଡେଲି ଡେଲି ଖରା ବେଳେ ଆଉଚ଼ନ୍ତି ଆମ ଘରକୁ ପଳେଇ ଆସିବା ପାଣି ମାଗିବେ।
ନା ମୁଁ ଲାଷ୍ଟ ଟାଇମ୍ ଯେବେ ଦେଖିଥିଲି ତାଙ୍କୁ ସେ ରଖିଥିଲେ ବ୍ୟାଟ ଟା ଧରିକି ଆସ୍ ଥିଲେ।
ହେଲା ସେଠୁ ଥରେ କଁ ହେଇଚ଼ି ଏ ଯୋଉ ଆମ ସେ ସାଇଡ୍ ରେ ଅଳିଆ ମଳିଆ ପକାଉ ହେଲା ଏ ଯୋଉ ଆମର ପାଚୋରୀ ସେପଟେ ସେଇଠି ଯାଇକି ସେ ସୋମୁନା ନୁ ଚିଛି ମୁଁ ଜାଣିନି ମୁଁ ଆଇଠି ଗୋଟେ ପଲ କଣ ଫୋପାଡ଼ିଆକୁ ଯାଇଚି ଏଲା ସୋମୁନା ମତେ କହୁଚ଼ି ସାବରେ ପାଟି କରନା ମୁ ଆ ଭିତରେ ନୁଚୁଛି କାହାକୁ କିଛି କହନା। ମୁଁ କହିଲେ ଆବେ ତା ଭିତରେ କାଇ ପଇଛୁ ସାପ ଫାପ ବୁଲେ ସିଆଡେ ନା ଗେଡ ମତେ ମାରଦବ ଭାଇ। ତୁ ମତ୍ ପାଟି ଫାଟି ଫିଟାନା। ଭାଇ ମୁଁ କହିଲି ସେମିତି କାଇଁ ହଉଚୁ ଭାଇ ସେ କଁ ସେଇ କଥା। ଧେଡୁ ମୋଟା ଟା ନା ବସିି ପଇଲେ ସେ ପାମ୍ପଡ ହେଇଯିବ। ତାରେ ମତେ କହୁଚ଼ି ଏଇ ଯୋଉ ପାଚେରି ଫାଚେରି କଣ୍ଟା ମଣ୍ଟା ହେଇଚ଼ି ଭାଇ ତା ଉପରେ ଚଢି ପଛର ଚଢିକି ଆସିକି ଡେଉଁଚ଼ି ଶାଗର ଆଇ ମତେ କେମିତି କଁ କରି ନୁଚ଼େଇ ଦେ।
ହେଲା ତାପରେ ମୁଁ କଁ କଲି ଆମ ଗେଟ୍ ସେପଟ୍ ତାକୁ କାଢିଦେଲି ସେ ପଳେଇଚ଼ି। ସେ କଁ ଆକଚ଼ୋଲି କରିଛି କଁ ଜାଣିଛୁ ଏଇ ଯୋଉ ଆମର ଯୋଉ ପୌଉ ଯୋଉ ନାହିଁ ନଈ ନାଇଁ ନଈ। ଟଙ୍କ ପାଣି ନଈ ସେଇଠିକ ଦେଖୁଥିବୁ ତୁ ତୁଠ ଫୁ ଟ କିଛି ନାହିଁ ତାପରେ ମଝିରେ ମଝିରେ ସେଠି କୁମ୍ଭୀର ବାହାରନ୍ତି। ହେଲା କଣ ପେଁ କାଳି ବାଜିଲା?
ହଁ କୁହ କୁଅ।
ହଁ ତ ସେଠି ତୁଠ ଫୁଟ କିଛି ନାହିଁ ତ ଇଏ ଯୋଉ ସୋମୁନା, ଆରବ ଏମାନେ ସମତେ ଯାଇକି ସେ ପାଣି ଯାଇଁକି ଡିଆଁ ମାରୁଚ଼ନ୍ତି। ଗେଡ ଦେଖିଚ଼ି ଗେଡ ଆରଥର କଁ କଲା ସେ ଯୋଉ ଆ ଯୋଉ ସୋମୁନା କୁ ଗୋଟେ ପଛଆଡେ ଗୋଟେ ଆଉ କଣ ଯମୁନାକୁ ସେ ପଛଟା ଗୋଟେ ଗୋଇଠାଟେ ପକେଇଲା ଯେ ସେ ସେ ଯାଇଁକି ସେ ଯୋଉ ଯୋଉ ପାହାଚ ନାଇଁ ପାହାଚରେ ଯାଇକି ଛାତି ପିଟି ହେଇକି ପଇଲା। ହେଲା ସିଏ ତଥାପି ବିି ସୁଧୁରୁନି ସିଏ କାହାକୁ କିଛି ନ କହିକି ପଳଉଚ଼ି ସେ କେନାଲ ଆଡେ ପଳଉଚ଼ି ଗା ଧେଆକୁ।
ତାପରେ ଗେଡଗୁଡାଙ୍କର ଭଲରେ ଝର ଇଠିକାର ଖିଳିଆକୁ ନ ପାଇଲେ ସେ ନା ପଳଉଚ଼ନ୍ତି ସାାଇ ପଏଣ୍ଟେ।
ନାଇ ଗେଡୁଟା କାଲି ମତେ ବ୍ୟାଟିଂ ଦେଲା।
ମୁଁ ବୁଝୁଚ଼ି କିନ୍ତୁ ଭାଇ ପଳଉଚ଼ି ସାଇ ପଏଣ୍ଟେ। ଗେଡ଼ଟା ବେଶୀ ମାନେ ଭାଇ ଭାଇ ବେଶୀ ହଉନି ମାନେ ଦେଖୁନୁ କାଲି ଯେମି ଦି ଦି ଭାଇଙ୍କୁ ବ୍ୟାଟିଂ ଲାଗିଲ ଆଉଟ ହେଇଗଲୁ ଦିିତୁ ଭାଇଙ୍କି ବ୍ୟାଟିଂ ମିଲିଲାନି ତାଙ୍କ କୋଉଦୁ ବୁଚୁ ଭାଇ ମୋର ଭୁଲ ହେଇଗଲା ମୁଁ ଜାଣିପାଇଲି ମୁଁ ତମ ଆଗରେ ବ୍ୟାଟିଂ ପଳେଇଲି।
ହଁ ସିଏ ଆଗ ପଳେଇଲା ନା ଦିତୀଏ ଠିଏ ହେଇଥିଲେ ତିନି ଓବର ପିଲା ସେ ଆଗ ପଳେଇଛି।
ଆ ଯାଉ କଁ ଏଲା ସେଉଟୁ?
ନାଇଁ ଜିତୁ ଆଇ ତାଠୁ ଭଲ ଖେଳିବ ନା ରନ୍ ଟା କରଦବ ଆଉ ଇଏ ଯାଇଁ ଆକୁ କଁ ବ୍ୟାଟିଂ ଆସି।
କାଆକୁ ଆସିଇଁ?
ଦୀପ୍ତି କୁ ବ୍ୟାଟିଂ ଆସେ ନା ଗେଡ଼ କୁ ଆସେଇ?
ହଁ ଦିପ୍ତି ଆଇ କୁ ପା ଆସ୍।
ଆ ତାଲେ।
ଆସ୍ ତା ଲାଭ କି କଥା ତା ମାନେ ଗେଡ ଆଇ କାଇଁ ଆସିବ ତା ଗେଡ ଆଇ ତାଲେ କାଇଁ ଆଉଚ଼ି?
ହେ ଗାଲୁଆ ଗାଲୁଆ ଆଉ ନିଜେ ଯାଇକି ତାପରେ ପଛରେ ତମେ ଗଲ ଆଉ ଫେରେ ପଛରେ କାଇଁ କୋଉଚ଼।
ଚ଼ି ନାଇଁଁ ତୁ ଅଟେ ଯଦି ମାନେ ତୁ ଯଦି ଯିବାର ଯଦି ଇଚ୍ଛା ହଉଚ଼ି ତାଆଲେ ଯିବୁ ନଏଲେ ନାଇଁ। ହେଲା, ସେଇକଥା। ଆଜି ତ କଣ ଏମିତି ବର୍ଷା ହେଲା ଆଜି ହବନି ହୁଁ।
ତମ କୁନୁ ଭାଇ, କଥା ହେଇନୁ କୁନୁ ଭାଇ ସହ
ତମର କିଛି କଥାବାର୍ତ୍ତା ନାହିଁ ଆଉ?
ସେଟାକୁ କହୁଛନ୍ତି ତ ଆସୁ ଆମର ଏଇ ଯୋଉ ମହାନ୍ତି ଭାଇଙ୍କର ଇଗୋ ହେଇଗଲାଣି, ବଡଲୋକ ହେଇଗଲାଣି ଆଉ କଥାବାର୍ତ୍ତା ନାହିଁ ଏମିତି କ କହୁଚନ୍ତି।
ମୁଁ କଥା ହଉନା ସିଏ କଥା ହଉନି ଆମେ ମିଜେ କଲେଜ ଯାଇଥିଲୁ ହେଲା କଲେଜ ସେ ତାର ଯୋଉ ତାର ଜୁଲୋଜି ଅନର୍ସ ନା, ସେଠେଇ ଆମେ ଯାଇକ ସିଏ କ୍ଲାସ କରିବାକୁ ଯାଇଛି, କ୍ଲାସ ଆସିସାରିଲା ପରେ ମୁଁ କମନ ରୁମ ରେ ବସି ହେଲା ଭାଇ ମୁଁ ପାଖରେ ବହିଛି ଚିକୁର ମାନେ ପଇସା ସ ଯାଇଛି। ଦେଖୁ ମତେ ହସପୋର୍ଟ ଟା ଦେଲୁ ସେ କହିଲା ମୋର ରିଚାର୍ଜ ନାଁ ମୁଁ ରିଚାର୍ଜସରିଯାଇଛି, ଆରେ ଭାଇ ମୋ ପାଖରେ ବସିଥିଲି ମତେ ହେଲେ ମାଗିଥିଲେ ମୁଁ ଦେଇନଥିଲି ଡାଇରେକ୍ଟ କିଛି କହିଲାନି ପଳେଇଲା, କହୁନୁ କିଏ କଥା ହଉନି? ମୁଁ କଥାଉନି ନା ସିଏ କଥା ହଉନି
ମତେ କହୁଥିଲେ କ ଆ ଆମର ମହାନ୍ତି ଭାଇଙ୍କର ଇଗୋ ହେଇଗଲାଣି ଆଉ ବହୁତ କଥାବାର୍ତ୍ତା କରୁନାହାନ୍ତି ଆଉ କଣ ପଇସା ପଇସା କଣ କଲେଣି, ମାନେ କଣ ନୂଆ କଣ ଦୋକାନ ଫୋକାନ ରେ କାମକରି ପଇସା ଫଇସା କମେଇଲାଣି
ଭାବୁଛି ଗୋଟେ ଦୋକାନ ଖୋଲିବି ବୋଲି ଗୋଟେ ପାନ ଦୋକାନ ଆସିକି ରହିବୁ ମୋ ସହିତ?
ନା ନା
ଆଣୁନୁ ସଫଲ ଫପଲ ପାନ ଫାନ ଆଣି ବିକିବା ନାଇଁ ମୁଁ ଭାବୁଛି ଗୋଟେ ପାନ ଦୋକାନ ଗୋଟେ ଖୋଲିକି ବସିବି।
ବସୁନ
ସେଠି ଖୁୁରକୁୁରୀ ବିକିବି ବିଙ୍ଗୋ ଟେଡେ ମେଢେ
ହଁ ବିକ ଭଲ
ବେଙ୍ଗୋ ଟେଡେ ମେଢେ
ବିଙ୍ଗୋ ତେଢ଼େ ମେଢେ ମୁଁ ଖାଏନି।
ଆଉ କଣ ଖାଉ?
ନା ହଁ ମୁଁ ତେଢ଼େ ମେଢେ ଖାଇବି ନା
ଖାଇବୁ?
ହଁ
ହଉ ହଉ
ଗୋଟେ ପାନ ଦୋକାନରୁ କେତେ ଇନକମ ହଉଥିବ ମାସକୁ?
ମାସକୁ ବରା ଇନକମ ଲୋକ ଖାଇଯାଆନ୍ତି।
ସେ ଯୋଉ ବ୍ରହ୍ମେଶ୍ଵରୀ ପାନଦୋକନ ଟା ଦେଖିଛ? ସିଏ ଭାଇ ବୁଲେଟେ ତା ଘର ଆମେ ଥରେ ମୁଁ ବା ଅଛନ୍ତି ଆଡଭୋକେଟ ବୋଲି ତାଙ୍କୁ ନେଇକି ଭାଇ ଅଧଘଣ୍ଟା ଠିଆକରାଇ ଗପିଲା -କହିଲ ଦେଖୁୁଛୁ ତ ବୁଲେଟ ଟା ସାମ୍ନାରେ ଥୁଆ ହେଇଛି, ମୁଁ ନିଜେ ଦୋକାନୀ ମୁଁ
ହଁ ଆଉ ତାପରେ ଏଇ ଯୋଉ ଆମର ଯୋଉ ପଳେଇଲାନି କି ଯଉ ଆମର ଡ୍ରିମ ଇଲେଭନ ଶୁଣୁନୁ ଆମର ଯଉ ଇ କଲ ଏଇଥିରେ ଆଗରୁ ଖେଳୁଥିଲା ଖେଳିଲା ପରେ କହିଲା ମୁଁ ଗୋଟେ ଥାର୍ ଜିତିିବି, ଥାର ତ ଜିତିଲାନି କିନ୍ତୁ ଦଶ ଲକ୍ଷ ଟଙ୍କା ଜିତିଗଲା।
ହୁଁ ଉଁ
ଆଉ ସେଇଥିରୁ ତ ଏମିତି ଗାଡି ଫାଡି କିଣିଦେଲା ଆଉ
ବୁଲେଟ ଗୋଟେ କିଣିକି ଡବଲଷ୍ଟାଣ୍ଡ ମାରିକି ଦୋକାନ ସାମନାରେ ରଖିଦେଇଛି। ଦୋକାନ ସାମ୍ନାରେ ରଖିଦେଇକି କହୁଛି କଣ ନ ଦେଖୁଛି ତ ପାନ ଦୋକାନ। ମୋ ବୁଲେଟ ମୋ ପୁଅ ବୁଲେଟ ଚଲଉଛି, ମୁଁ ଚଲଉଛି ଏମିତି।
ହୁଁ ଆ ଚଲ ଚଲ ଇ ତ ବୁଲେଟ
ମୁଁ କହିଲ ତୋତେ ଏବେ ମୁଁ କହିଲ ତତେ ତ ପଚାରିବି ନାହିଁ ତତେ କହିଲେ ମୁଁ ପାନଦ ମୁଁ ଘରୁ ନେଇକି ଯିବି ତୁ କଣ ଭ ଅଧ ଘଣ୍ଟା ଗପିଲା ଗପିଲା ଗପିଲା ମୁଣ୍ଡ ଫଟୋ ଖରାପ କରିଥିଲା
ହଁ ହଁ ହଉ ଇଏ ତ ଜେଜେ ଦୋକାନ ତ ସିଏ ମାନେ ଚାଲିଯିବ କେତେବେଳେ ମୁଁ ଭାବୁଛିି ତା ଦୋକାନ କ ବସି ବଲି
ହୁଁ ହୁଁ ନାଇଁ କରିବା ଭଲ ନା ଆଜି କାଲିକା ଯୋଉ ଦେଖ ଏଇ ଯୋଉ ରଜ ରଜ ଗଲାନି କି ଦେଖିବ ରଜ ଯେଉଁ ପାନ ବିକୁଛନ୍ତି ମାନେ ଲିଟେଲି ଗୋଟ ଟାକୁ ତିରିଶ ଟଙ୍କା ଚାଳିଶ ଟଙ୍କା ଏମିତି ହଉ